ହାଲୋ। ହାଲୋ।
ଶୁଭଛି।
ହଁ ହଁ ଶୁଭୁଛି କଣ କରୁଛ?
ଏଇଁ
ଦୋକାନରେ ପହଞ୍ଚି, ବୋଧେ ଝଡ଼ା, ଝଡ଼ି, କରୁଛନ୍ତି ଆଉ।
ଅ ହ।
ଆପଣ କଣ କରୁଚ?
ମୁଁ ପା ହେଇ ଆମର କାଲି ଟିକେ ଲକ୍ଷ୍ମୀ ନାରାୟଣ ବ୍ରତ ଅଛି ତ ଆଉ ସେ ଠା ଠାକୁର ଘର ଟିକେ ଯୋଗାଡ ଯନ୍ତ୍ର କଲି କାଠ ଫାଟ ଏଇ ଛାତ ଉପୁରୁକୁ ପଳିଆଇନି ଶୁଭୁନେଇ ତାକୁ ଝଡା ଝଡି କରିଦେଇଚି। ବିସ୍କୁଟ ଚା ଖାଇଚି। ଆମର ଆମ ଘର ପାଖରେ ଆମର ଜଣେ ଦେଢୁଶର ଘର ଛାତ ପଡୁଚି ସେମାନେ ଜଳିଖିଆ ଦେବେ। ଝିଅର ମୋର ଖାଇମୁ, ତାପରେ ଗାଧୁଆ ବେଳକୁ ବି ରୋଷେଇ ବନ୍ଦ କରିଚନ୍ତି। ଦେବେ ଆଜି ସେଇନାଗି ମୁଁ କହିଲି ଫାଙ୍କା ଅଛି ଟିକେ କରିଦିଏ ଆଉ ଜାଣେଲା ନା। ହଁ ଆଉ କଣ ଖାଇକି ଆଇଲ?
ମାଛ ହେଇଥିଲା ଖାଇକି ଆଇଲି।
ପଖାଳ ମାଛ ଭଜା ଆଜି ବୁଧୁବାର ଅଛି ଆଉ ଭଲ। କରଚ ଆଉ ହଁ ଆମର ପା ଏଇ ଚାଲଚି ଲକ୍ଷ୍ମୀ ନାରାୟଣ ପୂଜା ହବ ତାପରେ କାଲି ପୂଜା ସାରିକି କାଲି ପଳେଇଥାନ୍ତୁ ପୁରୀ ଆଉ ଜିମୁନୁ ତରେ ପୂଜା ସାର କି ଗୁରୁକୁ ଶୁକ୍ରବାର ଦିନ ଭୋରୁ ପଳେଇମୁଁ ଆଉ।
ହଁ ମୁଁ ବି ଆଜି ଛୁଟି ନେଇଚି ଦୋକାନ ରୁ
ହଁ।
ହ ହଁ ବାବୁରେ ଟିକେ ଆବାଜ ଯୋରେ କର କ୍ଲିୟର ନ ହେଲେ ଏ ଆମ ଏଠି ଜଣେ କ୍ଲିୟର ହେଲାନି କି ତାର ଏଗଜାମ୍ ହେଲାନି।
ଓହୋ ସୁବୁଚି?
ହ ଅଳ୍ପ ଅଳ୍ପ ଶୁଭୁଚିତ? ଆଁ ଇଲୋ ମା ମୋ ଭଉଣୀ ଆଇଲାଣି ହଁ। ହାଲୋ। ହଁ କୁହ ହଁ ହଁ ଶୁଭିଲା।
ହଁ ସେଟା ଇୟର ଫୋନ୍ ପିନ୍ଧିଥିଲି ତ ଏଟା ଇଅର୍ ଫୋନ୍ ନ ପିନ୍ଧି ଦେଲେ ଏଥିରେ କଥା ହେଇ ହବନି ଦୋ
ହଁ, ହଁ, ମମତା ଆଇଲୋ ମୋ ସୁନା ଭଉଣୀ ଟା ଆ ହଁ ବା ଉଁ ନ ଦେଇ ଦେଇଚ ବୋଲି ଶୁଭୁନେଇଁ
ହୁଁ ହୁଁ ମୁଁ ପା ସେଟା ଖୋଲଦେଇଚି ଇୟର ଫୋନ ଟା
ହୋଉ। ହଁ ହଁ ନା ଆସିବୁ ଲୋ ମୋ ରଣେ ଆସିବୁ ହଁ ଟିକେ ଲାଇନରେ ରୁହ ବାବୁ ମୋ ଭଉଣୀ ଆଇଚି ଲୋ ତୁ ଆଜି ଭାବୁଥିନି ମୁଁ କହିଲି ଆଇଲାଣି କଣ କେଜାଣି ଆସିବୁ ଆଁ ଆଁ ଆଁ ହଁ କଣ କୁହନି ଶୁଭୁନେଇଁ କ୍ଲିୟର ହଁ ଏବେ କୁହ ବାବୁ
ହଁ ହଁ ସେଇ ମୁଁ କହିଲି ଯୋଉ ଆମ ର କାଲି ସେଇ ପୂଜା ଅଛି ବୋଲି ସକାଳୁ ଉଠିକି ସେଇ କାମରେ ଲାଗିଥିଲୁ
ହଁ।
ଏ ଏବେ ହେଲା ଫ୍ରି ହେଇକି ତାପରେ ଗାଧେଇକି ଖାଇ ପିଇକି ଆଇଲି କାମକୁ ଆଉ।
ଗୋଟେ ଅଧିକା ଦେଇ ଦେଇଚି ପୁଅ ପାଇଁ ଆଁ ହଁ। କାମକୁ ଆସିଲ ତାପରେ ଗଲେ ଗାଧୁଆଳକୁ ଫେରେ ଝଡ଼ା ଝଡ଼ି କରିଦେଇକି ପଳେଇବ?
ନା ନା ଝଡା ଝଡି ଥରେ ହବ ଏବେ ଝଡା ଝଡି କରିଦଉଚି ତାପରେ ଭାଇ ଆସିଲେ ସେ ଝାଡ଼ୁ ଫାଡ଼ୁ ଡୁ ମାରିବେ ଆଉ।
ଓହୋ ହଁ ଆଉ ପରିଷ୍କାର ନ ରଖିନେ କଣ ଖିନି ନା ଆଚାରେ ଲଘୁ ବିଚାରେ ପଣ୍ଡିତ।
ଆଛା ସେ ବଡ ଦୋକାନ ଟା ବି କରୁଚନ୍ତି ନା।
ହଁ।
ସଫା ସୁଫି ନ ରଖିଲେ ପୁଣି ଅସୁବିଧା ହବ।
ହୁଁ। ହଁ ଆଉ ସଫାସଫି ନ ରଖିନି ନିଜେ ଆଖିକି ତା ଆଗେ ରୁଚିବନି ଆଉ। ତେଣିକି ଯାହା ହଉ ହୁଁ ହଁ। ସେଇଆ ପା ମୁଁ ପା ଏଇ କାଲି ଟିକେ ପୂଜା ବୋଲିକି ଆଜି ଟିକେ ରୋଷେଇ ବାସ ନାଇଁ ଆଉ ସେ ଆମ ଦେଢୁଶୁର ଘର ଛାତ ପଡୁଛି ସେଇ ତାଙ୍କ
ଆଛା।
ଆଉ ସେ ନେଇାଇକି ଟିକେ ଝଡ଼ା ଝଡ଼ି ଆଜି ଫାଙ୍କା ରହିଲା ଟିକେ ସଫାସଫି ଝଡାଝଡି କରିଦେନୁ ତମେ ସିଆଡେ
ହଁ ଉଠେଇଛି କିନ୍ତୁ ହ ଏଇ ତିନିଟା ତ ଗୋଟେ ମିନଟ ରହିଲେ ମୁଁ ଖାଲି ମେଡିସିନ ଟା ଦେଇଦିଏ।
ହଁ।
ଦିନକୁ ଗୋଟିଏ ଖାଇବେ ଖାଦ୍ୟ ପରେ କେବଳ ରାତିରେ। ଆଜ୍ଞ ରାତିରେଖ କେବଳ ରାତିରେ ତ ସକାଳେ ଖାଲି ପେଟ ଖାଦ୍ୟ ପରେ ଖାଲି ପେଟ ଖାଲି ପେଟ ଆଛା। ଏଟା ସକାଳ। ଆଉ ଏଟା ଦିନକୁ ଦିଥର ଖାଇବା ପରେ ସକାଳେ ଗୋଟେ ରାତିରେ ଗୋଟେ। ଖାଦ୍ୟ ପରେ। ହୁଁ। ଏତିିକି ତ ପାଞ୍ଚଶହ ପଚାଶ ପାଞ୍ଚଶହ ଟଙ୍କା। ହ କଟିକି ଠିକ ଅଛି ହ୍ୟାଲୋ।
ହ୍ୟାଲୋ ହଁ ବାବୁରେ କ କଥା ହେଲା ବେଳେ ମେଡିସିନ ଟା ଆଗେ ଠିକ୍ କରିବୁ ତାପରେ କଥା ହବୁ ବୁଝୁ
ହଁ ହଁ ମାନେ ଗୋଟେ ସାରିଲା ପରେ କଥା ହଉଛନ୍ତି।
ହଁ କାଇଁ କହନି ମେଡିସିନ କଥା ନା
ନା ନା ସେଟା ହଁ ହଁ ହଁ ସେଟା ପ୍ରେସକ୍ରିପ୍ସନ ଟା ଦେଲା ଇଏ ମେଡ଼ିସିନ ପ୍ରେସକ୍ରିପ୍ସନ ଖାଲି ଯୋଉ ତାର ଯେମିତି ଦେବା କଥା ଦେବେ।
ମେଡିସିନ ରେ ବହୁତ ମେଡିସିନ ରେ ବହୁତ ଲାଭ।
ନା ନା ଜେନେରିକ ମେଡିସିନ ଗୁରା ଲାଭ ଥାଏ ଆଁ ହଁ କୁହନ୍ତି ଲାଭ ଅଛି ଅଛି ଲାଭ ହେଲା ଯୋଉଗୁଡା ହେଲା ଭଲ କମ୍ପାନୀ ନୁହଁ ସେଗୁରା ବିକିଲେ ଆମକୁ କୁ ଲାଭ ମିଳିବ ବହୁତ ମିଳିବ କିନ୍ତୁ ଏଗୁରେ ଆମ ଦୋକାନ ନୂଆ ଖୋଲା ହେଇଛି ନା
ଆମର ବା ଭାଇ ଜଣ ମେଡିସିନ ଦୋକାନ କରିଥିଲେ କୁହନା ଡାକ୍ତର ବି ଆସୁଥିଲେ ଦାନ୍ତ ଡାକ୍ତର ଗୋଟେ ସେଇ ପାଖରେ ଅଛି ତାପରେ ଆଉ ଗୋଟେ ଡାକ୍ତର ଆସନ୍ତି ସବୁ ରୋଗ ଦେଖନ୍ତି। ମାନେ ଏତେ ଭିଡ ହେଲା କରୋନା ସମୟରେ ତାର ପଇସା ଉଠିଗଲା।
ହଁ ମେଡିସିନ ଷ୍ଟୋର କରେ କରୋନା ଟାଇମ୍ ରେ
ବହୁତ ପଇସା ଉଠିଗଲା ନା ଆଉ
ହଁ ମେଡିସିନ୍ କରୋନା ଟାଇମ୍ ରେ କଣ କହିଲ ଆଣ୍ଟି ଯୋଉ ହେଲା ମେଡିସିନ୍ ଗୁରା ଯାହା ବିି ଦେଲେ ଲୋକ ନେଇଗଲେ ଡରିକି
ଡରିକି କେ ଆଗୁଆ
କେତେବେଳେ ବି ଆଉ କମ୍ପାନୀ ଦେଖିଲେନି ଯେ କୋଉଟା ଆମର କଣ କହିଲେ କମ୍ପାନୀ ହିସାବରେ ପଇସା। ଯୋଉଟା ଭଲ କମ୍ପାନୀ ହେଇଥିବ ଆମକୁ କମ ଲାଭ ଲୋକମାନଙ୍କୁ ବି କମ ଲାଭ ଆଉ କମ୍ପାନୀ କି ବି କମ ଲାଭ ଆଉ ଯୋଉଗୁଡା ଭଲ କମ୍ପାନୀ ନୁହଁ ସେଗୁରା ଆମକୁ ଲାଭ ଆଉ କମ୍ପାନୀ ର କଙ୍କୁ କୁ ଲାଭ
ଲାଭ ଆମର ସିଏ ବି ଭଲ ମାନେ ଭଲ କମ୍ପାନୀରେ ଦେଲା ଲୋକ ଗୁଡା ଚଟ୍ ଚାଟେ ଭଲ ହେଇଗଲେ।
ହଁ ହଁ। ଏବେର ସବୁ ନୂଆ ଦୋକାନ ନା ସବୁ ଆମର ପ୍ରାୟ ସବୁ ଭଲ କମ୍ପାନୀ ରଖ ଖାଇଁଚି ଲାଭ ଅଛି ତଥାପି ସବୁ ହେଲା ଅଳ୍ପ ମାନେ ଏଥିରେ ଭଲ ମେଡିସିନ କରିବାକୁ ଏତେ ବେଶୀ ନାହିଁ ଆଉ
ସେଏୟା ବା ମେନ୍ ପ୍ରଥମ ଯା ହେଲେ ମାନେ ଲୋକଙ୍କର ବିଶ୍ଵାସ ରେ ଆସିଗଲେି ଥରେ ସେ ଆଉ କେବେ ଛାଡିବେନି ଯୋଉଠି ଠିଆ ହବ ସେଠି ଚାଲିବ
ନା ଏଟା ଥିଲା ଆମର ମେଡିସିନ ଷ୍ଟୋର ଟା ଅଲଗା ଜାଗାରେ ଥିଲା। ଆଗରୁ ଭଡା ରେ ଥିଲା ଭଡା ଦୋକାନରେ ଗୋଟେ ଥିଲା ଅଲଗା ଜାଗାରେ ଏବେ ହେଲା ସେ ଉଠେଇ ଆଣିଛନ୍ତି ଭାଇ ତାଙ୍କ ନିଜ ଜାଗାରେ ନି ଜ ଦୋକାନରେ ଆଉ
ହଲୋ ହଁ ହ୍ୟାଲୋ। ହ୍ୟାଲୋ।
ଆଜ୍ଞା।
ହଁ ଟାଇମ ହେନେ କାଟିକି ସେପଟୁ କରିବ
ନା ନା ଆପଣ କାଟିବେ ଆପଣ ଲଗେଇ
ଆଉ ମତେ ମତେ ଜାଣିପାରନି ମତେ କହିବ ମୁଁ କାଟିମି ଆ ମୁଁ ସେଇ ମୋ ଆଖି ଟିକେ ଆଖି ପ୍ରବ୍ଲେମ୍ ଅ ତ ମୁଁ ତାକୁ ଦୂରେଇକି ନେଲା ବେଳୁ କୁ ଏଇ ଦେଖୁଥିଲି ଆଉ ଦେଖିି ପାଇନି ରଖିଦେଲି। ମୋତେ କହିବ ହଉ ରଖ୍ ରଖ ମୁଁ ଏପଟେ କା
ହଁ ହଁ ମୋ ଟାଇମ ହେଇଗଲା ମୁଁ କହିବି ତା ଆଗରୁ କାଟିବେନି ଆଉ
କଣ କନି ବାବା ତମେ ହେଲ ଛୁଆ ପିଲା ମୁଁ ଆସିକି କହିଲା ଭଳିଆ ମୋ ପୁଅଝୀଅ ହେଇ ତମର ଠାରୁ ବଡ଼ ଏଁ ଆଉ ମୁଁ ଆଉ ଏତେ ଗୋଟେ ଏଇ ଖସି କରୁଚି ଖୁସିରେ ଆଉ ପଇସା ବି ଦରକାର ନିଜର ଖର୍ଚ୍ଚ ଟା ବି ଜାଣିଲ ନା ଯେ
ଏଟା ଗୋଟେ ଇନ୍ କମ ନୁହେଁ ଏଟା ଗୋଟେ ଖର୍ଚ୍ଚଟା ଆଉ
ପକେଇଲୁ ଇଏ କଲୁ ଗୋଟେ ଛୁଆ ଆଙ୍କର ବି କମ ପଇସା ଜାଣିଲ ନା। ସେଇଥିପାଇଁ ମୁଁ କହିଲି ଦେଖ କିଛିଟା କରିଦେଲେ ଯାଇ ଟିକେ ଇଏ ହବ। ଆଉ ମୁଁ ଜାଣିପାରିବି ନା ଟିକେ ମୁଁ ସେଇଆକୁ ଝିଅ କହେ ଯାହା ହଉ ତୋତେ ସବୁ ଭଲ ପିଲା ସବୁ ଯୁଟୁଛନ୍ତୀ। ବୁଝି ପାଇଲା ହ ଆଉ ମୁଁ କହିଲି ବୋହୁ ମୁଁ ରଖ ରକ୍ତ ବାହାରିଲା ଗୋଡରୁ ମାନେ ଗୋଡ ଲୋକ ଦେଖିବାକୁ ଆସୁଛନ୍ତି ତଥାପି ଏ ମୋର ଗୋଟେ ଭଉଣୀ ଆସିଲା। କାଟି ନି ନା ତା ସାରେ କଥା ହେଇନି ପୁଅ ସାଙ୍ଗରେ ପୁଅ କରିବଦ ହଁ ହଁ। ଟାଇମ୍ ହେନେ କହିବା ହଉ ରଖ ମୁଁ ଏପକୁୁ କାଟିଦେଲିିଁ ଏଁ।
ଓହୋ କାଲି ପା ମୋର ହେଇଗଲା ଦିଟା ଖଣ୍ଡେ ଲସ୍ ହେଇଗଲା।
କି?
ଏଟା ସେଟା କାହାର ବି ଭୁଲ ନାହିଁ ସେ ନେଟ୍ ପଳେଇଲା ତ। ଭାଇ ଆମ ୱାଇଫାଇ ରେ ଲଗେଇଥିଲେ ନେଟ ପଳେଇଲା ସେ ବାହାରକୁ ପଳେଇଲେ ଭୁଲରେ ଘରୁ ବାହା ତାର ପଳେଇଲେ। ବାହାରେ ଯେତେବେଳେ ପଳେଇଲେ କଟିଗଲା ଆଉ।
ହୁଁ ଆଜି ଆମର ସେଇ ଝିଅ ଟା ମେସେଜ କରିଥିଲା ଯେ ଆଜି କ ଖାଲି କହିବ ମୁଁ ଆଗେ କରିବି କଲ କିଛି କିଛି ନାଇଁ ଆ ତାପରେ ତୁ ଟିକେ ଆମେ କରିବୁନି ହଁ। ଏଇ ଆଜି ମେସେଜ କରିଥିଲା ଝିଅ ଝିଅ କହିଥିଲା ହଁ ଝିଅ କହିଦେଲା ଯେ ନା ହଉଛି ଗୋଟେ କାମ କର। ହ ମୁଁ ଆଗେ କରେ କହଲା ନା ନା ମୁଁ ଆଗେ କରେ ଝିଅ କହଲା ତମେ ଦିଟା ମୋର କାଟିଦେଲ ତେଣୁ କରିକି ତମେ ଆଉ ମୋ କତିକି ମେସେଜ କରିବନି ଠିକ କହିଲା କହୁନ।
ହଁ ନାଇ ତମେ ଏମିତି କରଛ ଯଦି ଆଉ
ଇଏ ସବୁ କଣ କଣ ହିଂସା ପ୍ରକୃତି ଏହାକୁ ଭଗବାନ ସାହା ହେବେନି କୌଣସି କାମଟା ଏଇଟା ତ ସାଧାରଣ କାମ ଭବିଷ୍ୟତରେ ଚାକିରୀ ବାକିରି ସେ ପିଲାଙ୍କୁ ମିଳିବନି କାହିଁ ନା ଏମିତି ହିଂସା ଭଗବାନ କହିଛନ୍ତି ସବୁ କରିବ ହିଂସା ବାଦ କରିବନି।
ତା ନିଜର ଖାଲି ଦେଖିଲା ହବ କି ଯେମିତି ସମସ୍ତେ ଆଗେ ଯିବେ ନା।
ଆଉ।
ସେମିତି ଯେମିତି ସମସ୍ତେ ଆଗେ ଯିବେ ନା ଆଉ।
ହୁଁ। କଟିକି କାଟିକି ସେପଟୁ କରିବ ଆଁ।
ହଁ ହଁ କାଟନ୍ତୁ ମୁଁ କରୁଛି।
ହେଇଗଲା